ହଁ ହ ହଁ ଭାଇ କଁ କ ଚୁ ଆଜି ସକା
ହଁ ଭାଇ ଭଲ କୁହ?
ଆ ଆଜି ସକାଳୁ କଣ କରିଥିଲ ତମେ?
ସକାଳେ କଣ କରିବୁ ସକାଳ ପାଞ୍ଚଟାରୁ ଉଠିଲି ଜିମ୍ ଯାଇଥିଲି ଆଉ କଁ କରିବି।
ଆ ଜିମରେ କୋଉ କୋଉ ୱାର୍କ ଆଉଟ୍ କଲ?
ପୁସ୍ଅପ ମାଇଲି ଆଉ ଡମ୍ବଲ ଟେକିଲି ଆଉ। ଆଉ ୱା ମର୍ଣ୍ଣିଂ ୱାକ୍ କଲି। ଏଇଆା ଆଉ।
ତମେ ଆଜିିକାଲି ଜିମ୍ ଟୋକାା ହେଇଗଲାଣି ଆଉ?
କଣ କରିଆ?
ଆଉ ସେଇଆା ଭଲ ନା ଆଉ, କେତେଲେ କଣ ହେଇଯିବ ସେଇଟା କଣ ମାନେ ଅଛି?
ଆଉ ଜାଣିଚ ନା ସକାଳୁ ଆଜି ଆମ ଦାଦା ଖୁଡିଙ୍କର ଆନିଭର୍ସରୀ ଥିଲା? ଆଉ
ହଁ
ଆଉ ଯାଇଥିଲି ମନ୍ଦିର ଆଉ। ବିରଜା ମନ୍ଦିର ଆଉ। ଆଉ ସେଠି ଦର୍ଶନ କଲୁ ଭସିଲୁ
ହଁ ଆଉ ଭାଇ ଆଜି ଖେଳ ହେଲା ନା, ଯୋଉ ଆକାଶ ଭାଇ ସହିତ?
ନା ଆଜି ହେ ବର୍ଷା ହେଲା ମୁଁ ଆଉ ଯାଇପାରିଲିନି ସେଥିପାଇଁ। ଆଉ କଣ କରିବି? କଣ କରିଆ ସେ ଖେଳୁଥିଲା ଆଉ? ଆଉ ମୁଁ ତ ଯାଇପାରିଲିନି ବର୍ଷା ହେଲା ଆଉ।
ଓହୋ ଆଉ ତମକୁ କେତେ ଦିନ୍ ଭେଟ ହେଇନି ଆସୁନ କୋଉଦିନ?
ହଉ ଆଜି ଯିବା ଖେଳିଆକୁ ଉ ବର୍ଷା ତ ହଉଛିି ଦେଖିକି ଯିମି
ଭାଇ କୁହନା କୁହନା। ହଁ ପଢା ପଢି ବଢିଆ ଚାଲିଛି ଆମର।
ଭଲ ଆଉ।
ହଁ ଆମ ସାର୍ ହେଇକିଣା ଆସିବେ ଆଉ ଦଶ ପନ୍ଦର୍ ମିନିଟ୍ ପରେ ମୁଁ ଆଇ ଯ୍ ଆସ୍ ଥିଲେ ଟିକେ ବୁଲାବୁଲି କରିବା ପାଇଁ ମଙ୍ଗଳା ମନ୍ଦିର ପାଖକୁ କାଇଁ ଭଲ ଲାଗିଲାନି ଘରେ ଆସିଥିଲି
ଓହୋ ଆଉ ପଢାପଢି ଠିକ ଠାକ କର ଆଉ। ମୁଁ ଯଦି ଯିମି କିି ଖେଳିବାକୁ, ଦେଖାହବ ଆଉ।
ହଉ ଦେଖା ହବ। ଆଉ ଭାଇ କଣ ତମେ ଏଁ ଘରେ କଣ ପାଞ୍ଚ୍ ଟାରୁ ଉଠିକି ଜିମ୍ ଯାଉଛ? ତାପରେ କଣ କରୁଛ କହୁନ ଟିକେ?
ତା ପରେ ସି ଆମର ବୁଝିଲ ନା ସେ ଗାଡି ଟା ଲିକ୍ ହେଇଯାଇଛି। ତୁମ୍ ଭାଇର ଫୋନ କରିଥିଲା। ତୁମେ ହଉଛ ବ୍ଲଡ ଗ୍ରୁପ ଦବାକୁ ଯାଇଥିଲ। ତୁମ୍ ନିଜ୍ ହଁ ନା ନା ଯୋଉ ଆର ଟା।
ଓହୋ।
ଲିକ୍ ହେଇଯାଇଥିଲା, ତିନିଟା ଲିକ୍ ମାଇଲି। ଆଶ ଟଙ୍କା ଥରେ ଖର୍ଚ୍ଚ ହେଲା। ଆଉ ହଉଛି ଇଏ ଆ ଆଉ ବିରିୟାନୀ କୋଉଦିନ ହେଇଥାନ୍ତା ବା ତମର?
ବିରିୟାନୀ ଆମେ ଭାବୁଛୁ କରିବୁ ନହେଲେ ଯଦି ନହେଲା ବାମ୍ବର ଯାଇଁକି ଖାଇଦବା।
ହଁ ଭଲ ଆଉ। ଆଉ ମୋମୋ ଫୋମୋ ଖାଇବାକୁ ଯିବା ଆଉ କୋଉଦିନ ଆଉ?
ହଁ ଯିବା ନଗଲେ ହବନି କେତେ ବର୍ଷ ହେଲାଣି ଭେଟ ହେଇନି
ହଁ ଆଉ ଯ ମୁଁ ନଥିଲି ତ ଏଠି ଆଉ ଭାଇ ହଉଛି କହୁଥିଲା କୋଉଦିନ ଯିବ?
ଆଜି ତାର ଦଶ୍ ତାରିକ୍ ପରେ ଯିବ କହୁଛିି।
ଓହୋ। ଆଉ ଭାଇ ଦେହ ଫା ଭଲ ନା?
ହଁ ତା ଦେହ ପା ଭଲ। ଆଉ ସୁଶାନ୍ତ ଭାଇ ର ଭେଟ ହେଇଛି ନା ତମ ସହିତ?
ହଉ ସୁଶାନ୍ତ ଭାଇର ଭେଟ ହେଇଥିଲା ମଝିରେ ଥରେ ଆଉ ଏବେ ହେଇନି।
ଖେଳୁଥିଲେ ବା ଏମା
ଦେହ ପାଆ ଭଲ ତ ହଁ ସେ ଖେଳୁଥିଲେ ମୁଁ ବା ଯାଇପାରୁନି ଆଉ। କଣ କରିବି ଆଉ ବଡ ବୋଉ ଆସିଲେନି ନା।
ବଡ଼ବୋଉ ଆମର ଅ ହଁ ବସିଛନ୍ତି ସିଏ ଆସି କାଲି ଆଉ ପରଦିନ ଆଡକୁ ଆସିଥିଲା। ତାପରେ ଏଇଠି ଆଜି କଣ ହେଲା ନା ଆଜି କାଲି ଆଡକୁ ପଳେଇବ ବୋଧେ ଆଉ।
ଓହୋ ଆଉ ବା ଭାଇ ଯାଇଥିଲା ନଣ୍ଡା ହେଲାନି ବୋଧେ ନା?
ନା ସିଏ ତାର କଣ ମା କଲେଜରେ ଫଟୋ ଦେଇ ଦେଇେଛି ତା ପରୀକ୍ଷା ଅଛି ସିଏ କହିଲା ଯଦି ନଣ୍ଡା ହେଇଜିମି କଲେଜରେ ଆଲାଉ କରିବେନି କାହିଁକିନା ମୁଁ ଚୁଟି ସହିତ ଫଟୋ ଦେଇଦେଇଛି।
ହଉ ହଉ। ଆଉ ମାନେ ତମ ଦେହ ମଝିରେ ଯଉ ଖରାପ ହେଇଥିଲା ଆଉ ଭଲ ହେଇଗଲାଣି? ଡାଇବେଟିସ ହେଇଥିଲା।
ହଁ। ମାନେ କଣ୍ଟ୍ରୋଲରେ ରହୁଛି ଆଉ ସେଟା ତ ଭଲ ହବନି ଟ୍ରାଏ କଲେ ଭଲ ହୁଅନ୍ତା। କିନ୍ତୁ ଆଉ କଣ କରିଆ
ହଉ ଚାଲୁ ଆଉ ଭଗବାନ ତ ଅଛନ୍ତି ଆଉ ସବୁ ଭଲ ହବ ଆଉ। ଆଉ ମୁଁ ଯାଏ ତମକୁ ଯିବା ମୋମୋ ଫୋମୋ ଖାଇବା ନହେଲେ ବିରିୟାନୀ ଫିରିୟାନୀ ଘରେ ଫିଷ୍ଟ କରିବା ଆଉ।
ହଁ କରିବା ନା ଆଉ କଣ ନହେଲେ ହବନି କେତେ ବର୍ଷ ହେଲାଣି ଆମେ କରିନାହାନ୍ତି।
ହଁ କଣ କରିବା ଛାଡ଼। ଆଉ
ଓହୋ ଆଉ ତମେ କଣ କରୁଛ ଏଇ କିିନା?
ହଁ ମୁଁ ଏଇକିନା ଆଇଛି ଟିକେ ବର୍ଷା ହଉଛି ତ କଣ କରିବି
ଆଉ ଭାଇ ମୁଁ ତମକୁ ଦେଖିଥିଲି ଦି ଦିନ ପୂର୍ବରୁ ତମେ ଗାମୁଛା ପିନ୍ଧିକି ବୁଲୁଥିଲ।
ଓହୋ। ଆଉ ହଁ ମୁଁ ସେଠି ଆସିଛି ତ ଘରକୁ ଏବେ।
ଓ ହୋ। ଓ ତମେ ବାହାରେ ରହୁଛ ନା ଏଇକିନା ଘରକୁ ଆସିଛ।
ରହ- ରହ। କଣ କରିବା। ଆଉ କୁହ ଖା ଚାଲ ଭଲ ହଉ ହଉ ଆଉ ଆଜି ମୁଁ ସକାଳୁ ତ ଜିମ୍ କରିକି ଆଇଲିି। ଏବେ ଟିକେ ବଡି ପାଇଁ ଦେଖ ଦେଖୁଛି ଆଉ ତମେ ତର ଥରେ ମତେ ପଠେଇଥିଲ ଯୋଉ ଜିମର ଇଏ ଜିନିଷ ଗୁଡା ମୁଁ ତମକୁ କହିଥିଲି ଆଉ ଆଣିଛ ନା।
ଅ ହଁ ଏଇଟା ଅଛି ତମେ ନେବ କି?
ନା ମୋର ତ ମୁଁ ସବୁ ମାରୁଛି ଯାଇ ଜିମରେ ଆସିଛି ବୋଲି ଘରକୁ। ଆଉ ମୁଁ ଜିମି ତୁମ ଟିକେ କରିବା ଯୋଉ ଜିମ୍ ଟିକେ ଘରେ ଆଉ।
ଆଉ ମୋର ଘରେ ମୋର ରଖିଦେଇଛି ସେଗୁଟା କରୁଛି ଆଉ ଯିବା ପାଇଁ ଆମର ଏଠି ଟାଇମ ନାହିଁ ବୁଝିଲ ନା। ଯେତେ ବେଳେ ପାଇଲି କରିଦେଲି ଆଉ।
ହଉ ପଢାପଢି ତ ଠିକ ଚାଲିଚି।
ପଢା ପଢି ଭଲ ଚାଲିଛି ଆଉ ସେଟା କଣ କହିବା।
ହଁ ଚାଲୁ ଆଉ। ଆଉ ହଉଛି ଘରେ ମାଙ୍କ ଦେହ ଭଲ ଅଛି ନା?
ହଁ ମାମାଙ୍କ ଦେହ ଭଲ ଅଛି ମାମା ଏଇନା ଉଠିଲେ ବୋଧେ ନା ମୋବାଇଲ ଦେଖୁ ଥିଲେ ଓହୋ ହଁ ହଁ।
ହଁ ଭଲ ଆଉ। ଆଉ ତମ ଟ୍ଯୁସନ କେତେବେଳେ ଅଛି? ଆ ଆସୁଛନ୍ତି ନା ଯୋଉ କଣ କରୁଛି ସେଇ ଗୁରୁଜିଙ୍କ ନା? ହଁ ରାଜେନ୍ଦ୍ର ଉଦୋଗ ଆସିଚନ୍ତିନା?
ହଁ ଆସୁଚନ୍ତି ହଁ ଆଉ ଅଜୟ ସାର୍ବି ଆସୁଚନ୍ତି ଯୋଉ ଇଂଲିଶ।
ଆଉ କୁଆଡ଼େ ଯିବା ବୁଲିବାକୁ କହୁନା ପୁରୀ?
ବୁଲିବା ଚାଲୁନ ଆମେ ଯିବା ଟିକେ କଣତ କୋଉଠି ଗୋଟେ ଝରଣା ଫରଣା ଦେଖିକି ଚାଲ ଯିବା ସେଠି ଗୋଟେ ଫିଷ୍ଟ ମିଷ୍ଟ କରିଦବା ବିରିୟାନୀ ଅଶୋକଝର ଯିବା ଯିବା।
ଭଲ ଚାଲ।
ହଁ ସେଇଠି ସେଇଠିକି ଯିବା କିଏ କିଏ ତୁ ମୁଁ ଆକା ଭାଇ। ଆଉ ସୁଶାନ୍ତ ଭାଇ।
ଚିକୁ
ହଁ ଯିବା ପ ପଳେଇବା ଆଉ ସେଇ ଆଡ଼ୁକୁ।
ଏଇ ସବୁ ଆଉ।
ହଁ।
ଚାଲ ମୁଁ ଯାଏ
ଆଁ କଁ
ଘରକୁ ମୁଁ ଘରକୁ ଯାଏ।
ହଁ।
ଘରୁକୁ ଖାଲି ଯାଏଁ ବୁଲିବାକୁ ଯିବା ଆଉ ଆଉ ଆଜି ଖରା ବେଳେ ସକାଳେ କଁ ଖାଇଥିଲ?
ଆଜି ଖରା ବେଳେନା ଖରା ବେଳେ ଆଜି ଆମର ହେଇଥିଲା ମାଛ ପଖାଳ- ମୁଁ ଶୁଣୁ ବାସି ପଖାଳ ପେଟେ ବାଡେଇ ଦେଲି ମାଛ ଦିଟା ଆଉ ଓ ଇଏ କଁ ହଁ ଏଇଗୁଡ଼ା ସବୁ ଖାଇଦେଲି ଆଉ।
ଓହୋ।
ହଁ ଆଉ ଭାଇ ତମେ ତମର ଆଉ ବୁଲାବୁଲି କରୁଚନା କାହା ସହିତ?
ହଁ ବୁଲାବୁଲି କର ଖୁଲି ସାଙ୍ଗ ମାନେ ଆସିଥିଲେ କୁସୁମା ଯାଇଥିଲି ଆଉ ଆକାଶ ଭାଇତ ସେଦିନ ଯାଇଥିଲେ ଆମ ସହିତ।
ହଁ ତାକୁ ଦେଖିଥିଲି।
ହଁ ଆଉ କୁସୁମାରେତ ବଢ଼ିଆ ମୋମୋ ଗୋଟେ କିଷ୍ଣା ମୋମୋ ଅଛି ଯିବାନା?
ହଁ ସେଇଠି ଭଲକରୁଚି ହଁ।
ହଁ ହଁ ଭେଜ୍ ନନ୍ ଭେଜ୍ ଦିଟା ତାର ଅଲଗା।
ବେ ବଡ଼ ବଡ଼ ମୋମୋ କରୁଚିନା।
ହଁ ହଁ ସେତାର ବହୁତ୍ ବଡ଼ ବଡ଼।
ଓହଁ।
ଆମେ ସେଇଠିକି ଯିବା ନହେଲେ ଆଜି ଖାଇଦବା ସେଇଠି ତାପରେ ଯିବା କୋଉଦିନ ଗୋଟେ ଫିଷ୍ଟ୍ କରି
ହଁ ମୁଁ ଆଜି ଯାଇଥିଲି ସକାଳେ ଶୁଣ ଲିକି ମୋଗାଡ଼ି ହେଇଗଲା ତିନିଟା। ହଁ କହୁଥିଲି ତିନିଟା ଲିକି ହେଇଗଲା ତାପରେ ଗଲି ଜଳଖିଆ ଆଣିଲି ଇଟିଲି ବିରିିବରା ସିଙ୍ଗଡ଼ା ଏଇ ସବୁ ଆଣିକି ଖାଇଲି ଆଉ ଆଉ ତାପରେ ଖରାବେଳେ ଖାଇଲି ଭା ଭାତ ଡାଲି ଆଉ ଆଉ ହଉଚି କଣ ଶାଗ ଭଜା ଆଉ
ଉଁ
ଆ ଆମରତ କଁ ଆମରତ ଘରେ ସମସ୍ତଙ୍କ ଆମରତ ଘରେ ସମସ୍ତେ ଓହୋ ଆମର୍ ତ ଘର ସମତଙ୍କଯେ ହେରାପା ଖାଲି କହୁଛନ୍ତି ହେଲ୍ ଦିଘା।
ଓହୋ।
ଭାଗ୍ୟ ଖରାପ୍ ବର୍ଷେ ହେଲାଣି ପାଟିରେ ଟିକେ ବିରିୟାନୀ ବାଜିନି।
ଆମ୍ବ ଫାମ୍ବ ଖାଉଚୁ ନା?
ହଁ ଆମ୍ବ ବା ଆଉ ଖାଉନି।
ଓହୋ। ହାଲୋ ଆଉ ଙ୍କ କରିଆ? ମୁ ଦୁଃଖେ ସୁଖେ ଚାଲିଛୁ ଆଉ ଆଉ ଜିମ୍ ତୁମେ ପୁରା ବଡି ଟା ବାଗେଇ ଦିଅ।
ଜିମ୍ ବାଗେଇିବା ପାଇଁ ତ ମୁଁ କରିଚି ଭାଇ ବା ନ ବାଗେଇଲେ ଆଜି ଆମ କଲେଜ୍ ମଲେଜ୍ ୟାଡକୁ ଯଦି ଯିମି ସେଠି ଯୋଉ ରାଗିଙ୍ଗ୍ ମାଗିଙ୍ଗ୍ କର୍ଚନ୍ତି ଆଉ କଣ କରିବା।
ଓହୋ। ହାଲୋ।
ତମ ଘର ପାଖେରେ ପିଲା ଗୁଡ଼ା ଆମ୍ବ ତଳୁଚନ୍ତି ନା?
ହଁ ହଁ ଚଳୁଚନ୍ତି ବା ହଁ ବା।
ହୁ ହ ହ।
ମାଡଗୋଳ ଲାଗି ଯାଉଚନ୍ତି ବେଳେ ବେଳେ ମଝିରେ।
ବେ ତମ ଘର ପାଖ ମଙ୍ଗଳା ମନ୍ଦିର କାଳେ ବାଗେଇ ଦେଲେଣି ପୁରା?
ନ ସେ ବାଗା ହେଇଗଲାଣି ଆଉ।
ଅ ଆମ ଘର ପାଖରେ ବି ପିଣ୍ଡି ପିଣ୍ଡି କରିକି ସବୁ ଇ
ଆଉ
ଆଉ ଙ୍କ କହିବା ଆଉ ତମର ଖେଳ ହଉଛି ନା?
ନା ନା
ଆଉ ଦୟା କୁ ଡାକୁନ ଖେଳିବ ସେ? ହଁ ଭଲ ବା। ଓହୋ ଆଉ କଣ କରିବା ଭାଇ ଆଉ? ଭାଗ୍ୟ ହ ଖରାପେ ଆଉ କୁଆଡେ ଯାଇ ହଉନି।
ଆ ବୁଲିବାକୁ ଯିବା ମୁଁ ଆସେ।
ହଉ। ଆଉ ଙ୍କ ତମେ ମମୋ ଆମେ ତ ଯିବାର ଅଛି ସେଇଠିକି ଯିବାର ଅଛି ଫାଷ୍ଟେ ତାପରେ ବିରିୟାନୀ କରିବା ପାଇଁ ଅସକ୍ଷ।
ଆଉ ବାପା ମାଆ ଘରେ ଭଲ ଅଛନ୍ତି ତ ଆଉ ତାଙ୍କୁ ବି ନେଇକି
ହଁ ଆମେ ଅସବିଧାରେ କେତେ ଦିନ୍ ରହିଲେ ଗାଧେଇ ନାହା
ହଁ ହଁ ହଉ ମୁଁ ରଖୁଚି ମୋର୍ ଟିକେ କାମ ଅଛି ତ ଯିବି ପଢିବି। ଟିଉସନ୍ କରିବି ଗୋଟେ ପିଲାଟେ ହଉ ରହିଲି ବାଗେ ହଁ ହଁ ହଁ। କରୁଛି।
ହଉ ରଖ ହଉ ବାଏ।
ବାଏ।